ହାଲୋ।
ହାଲୋ।
କଁ କରୁଚ ଖୁଡ଼ି?
ଏଇ ବଶ୍ଚିଲୋ ମା।
ଖାଇବା ପିଇବା ସରିଲାଣି?
ହଁ।
ଆଉ କଁ ଖାଇଲ ଆଜି ଆଜିତ ଭଲ ବାର ଥିଲା ବୁଧୁବାରେ? କଁ କରିଥିଲେ ଆଜି ତମର?
ଆଜିିବା ଏଇ ଲାଗେ ମାଂସ କରିଥିଲେ ଅଣ୍ଡା ଭୁଜିଆ କରିଥିଲେ।
ଦିଆଡ଼ୁ ଏକାଥରେ।
ହଁ ସେବା ଖାଇବନି ବୋଉ ତାର ମାଂସ ସେଇଥିପାଇଁ ଅଣ୍ଡା ଭୁଜିଆ କରିଥିଲା।
ହୁଁ ହୁଁ। ସମସ୍ତେ ଖାଇ ପିଇ ସାରିଲେଣି ଘରେ?
ହଁ।
ଆଉ ତମ ଦେହ କଁ ଖରାପ୍ ଥିଲା ଭଲ ହେଇଗଲାଣିନା?
ନାରେ କୁଆଡ଼େ ଭଲ ହବ ସେମିତିତ ଅ କମ୍ କମ୍ ଅଛି ଆଉ ତିନିପା କମିଲାଣି ପାଏ ଅଛି।
କଣ ହଉଚି କଣ ତମର?
ଏ ଅଣ୍ଟାତ ଅଣ୍ଟାରୁୁ ବାହାରିକି ଗୋଡ଼ଟା ଚଳୁନି ଆଉ ଅଛି ଅଛି ଗୋଦରା ପଡ଼ି ଯାଉଚି ଆଉ।
ଉଁ ହୁଁ ଦେଖେଇଥିଲ ଡାକ୍ତର ଦେଖେଇଥିଲନା?
ହଁ।
କୋଉଠି ଦେଖେଇଲ?
ଆନ୍ଦପୁରୁ।
ହୁଁ ହୁଁ ଔଷଧ ସବୁ ଦିନି ଖାଉଚନା?
ହଁ ମେଡ଼ିସିନ୍ ସବୁଦିନତ ଖାଉଚି ଆଉ।
ହଁ ସବୁଦିନି ଖାଅ ଦେଖ ଦେଖିିଆ କଣ ହଉଚି। ଆଉ ପୁଅ ଆଉଥରେ ଯାଇକି ଦେଖିବା ପାଇଁ କହିଚିନା ଡାକ୍ତର?
ନା କହିନିଯେ ମାସକ ପର୍ଯ୍ୟନ୍ତ ମେଡ଼ିସିନ୍ ଖାଇବା ପାଇଁ କହିଚି ତାପରେ ଦେଖିଆ ଯିବା ପାଇଁ କହିଚି। ଥିଲାକି କହିନି ପୁଅକୁ ଜାଣିଥିବ ମୁଁ ଆଉ ମୋତେ କଣସେ ଭିତରକୁ ଛାଡ଼ିଦେଲିକି।
ଆଉ?
ନା ମତେ ଦେବ ପାଟି କଲେ ପଦାରେ ଗୋଟେ ଜାଗାରେ ବସେଇଦେଲେ ତାଙ୍କ ଦି ଜଣ ଯାକ କଥାବାର୍ତ୍ତା ହେଲେ ଯାଇକି ଆଉ।
ଓ ହୋ ନା ଡାକ୍ତରମାନେବି ପେସେଣ୍ଡେକୁ ସେଠିକି ପାଖକୁ ଡାକନ୍ତିନି।
ନାଁ ପା।
ଆଉ ତମେତ ତାହେଲେ ବେଶୀ ଚଲାବୁଲାତ କରିପାରୁନଥିବ?
ନାରେ। କୁଆଡ଼େ ଆଉ ଯାଉଚି କେତେଆଳେ ବୁଲୁଚନ୍ତିି ସେଘରେତ ଯାହା ଏପଟ ସେପଟ ଟିକେ ହଉଚି ଆଉ।
ଓହୋ। ଆ ମଝିରେ କୁଆଡ଼େ ଗୋଟେ ଯାଇଥିଲ?
ମଝିରେ ଯା ହଁ ନୂଆପଡ଼ା ଏଇ ବିଜୁଳି ଯାଇଥିଲାତ ତାଗାଡ଼ିରେ ଠାକୁରଙ୍କ କତିକି ସେ କହିଲା ଯେମିତି ଧରିକି ନେଇଯାଇଥିଲେ ଆଉ।
କଣ ଠାକୁର କହିଲ
ଏଇ ଜଗନ୍ନା ଏଇ ଈଶ୍ୱର ପାର୍ବତୀ ବାହାର।
ଓହୋ ଏଇ ଯୋଉ ଶିବ ପାର୍ବ ତୀ ବାଆଘର ଯୋଉ ଶୀତଳଷଷ୍ଠୀକୁୁ ହେଇଥିଲା ହଁ ଭଲ ଆଉ। ମୁଁ ଦେଖିମି ଦେଖିମି ଜମା ଦେଖି ପାରୁନେଇ। କଣ ହେଲା ସେଥିରେ ପୁରା ଭଲ ହେଲା?
ବଢ଼ିଆ ହୋଉଚି। ଆଉ ଠାକୁରଙ୍କ ବାହାଘର ହୋଉଛି କେତେ ଡିଜେ ବାଜୁଚି, ଡ୍ରମ୍ ପାଟି ବାଜୁଚି, ଘୋଡ଼ା ନାଚ ହୋଉଚି ଭାଲୁ ନାଚ କରୁଥିଲେ। ଝିଅ ମେଞ୍ଚେ ବାର ହେ ନାଚ କରୁଥିଲେ ବୋହୁତ ବଢ଼ିଆ ହେଛି ବଢ଼ିଆ ଡେକୋରେସନ୍ ହେଇଥିଲା ସେଟାଗି। ଭୋଜି ଭାତ ବି ବଢ଼ିଆ ହେଇଥିଲା।
ଖାଇ ଖୁଆକି ଆସିଥିବ ତାହେଲେ ଆଉ।
ହଁ ଖାଇକି ଆସ୍
ସେ କଣ ଭୋଜି ବି ହୁଏ ମନ୍ଦିରରେ?
ହଁ ଭୋଜି ଦୋଉଛନ୍ତି, ଭୋଉତ ଲୋକ ଖାଉଛନ୍ତି।
ହୁଁ ହୁଁ।
ଏଣେ ଭୋଜି ହୋଉଚି, ଏଣେ କଟା ହୋଉଚି। କଣ କହିଲୁ ମା?
ଦେଖିଆ ଆର ବର୍ଷକୁ ଆର ବର୍ଷକୁ ନହେଲେ ଯିବା, ମୁଁ ସେଇଆ କେବେଠୁ ଭା ବିଲିଣି ଟିକେ ଯିବି ମୁଁ ଜମା ଦେଖିନେଇ ଯେ, କିନ୍ତୁ ଯାଇ ହୋଉନି ଆ
ଆର ବର୍ଷ ଗୋଟେ ଗାଡ଼ିଟେ କରିଦେଇକି ଯିବା। ଆମର ତ ପ୍ରତ୍ୟେକ ବର୍ଷ ଯିବାକୁ ପଡିବ ଗୁଆ ଦେଲେ ମାନେ ଆମ ବନ୍ଧୁ କରିକି ଯାଇଛନ୍ତି ଆଉ ତେ ବର୍ଷ ଯିବାକୁ ପଡ଼ିବ ଆଉ।
ହୁଁ ହୁଁ।
ସୁଧୀରନା ଯାଇଥିଲେ ସେ ଯାଇକି ପଛରେ।
ହଁ। ଭଲ ହେଲା ଆଉ। ବର୍ଷା ଆର ବର୍ଷ ତାହେଲେ ଗଲେ ଡାକିବ। ଯିବା ସାଙ୍ଗ ହେଇକି।
ହଁ ଆର ବର୍ଷ ଯିବା ଗାଟେ କରିଦବା ଯିବା ସମସ୍ତେ ଭୋଉତ ବଢ଼ିଆ ହୋଉଛି। ତୁ ଆସିବୁ ନା ତୋ ଶାଶୁଘରୁ?
ହୁଁ।
ହ। ତୋ ଝିଅ ଶୋଇଲାଣି?
ହଁ ଶୋଇଲାଣି।
ତମର ଖାଇସାଇଲାଣି ନା?
ହଁ ମୁଁ ଖାଇସାଇଲିଣି ଏଇ ବୋଉ ହେରିକା ଖାଉଛନ୍ତି। ଆ ଝିଅ ଶୋଇଲାଣି। ମୁଁ କଇନି ଦେଖିଆ ଫୋନ କରେ କଣ କରୁଛନ୍ତି ଶୋଇନଥିନି ତ ଏଇନା ଖାଇଲି ଏଇ ସାଙ୍ଗେ ସାଙ୍ଗେ ମାନେ ଟିକେ ସାଙ୍ଗେ ସାଙ୍ଗ ଆଉ କଣ ଶୋଇମି ଖାଇସାରିକି, କେକ୍ ଦେଖିଆ କଣ କରୁଛନ୍ତି? ତମେ ଖାଇସାରିକି ସାଙ୍ଗେ ସାଙ୍ଗେ ଶୁଅନା, ଯେହେତୁ ଦେହ ଖରାପ ହୋଉଚି ଟି କେ ଏପଟ ସେପଟ ହବ ଦେଇକି ଶୋଇବ। ନା ଖାଇସାରି ସାଙ୍ଗେ ଶୋଇନେ ପେଟ ଫେଟ କେଞ୍ଚିବ ଭାରି ଅସୁବିଧା।
ମୁଁ ଏଇ ଖାଇକି ପଦାରେ ବସି ଗୁଡ଼ାଖୁ ଟିକେ ଘଷିମି ପରିସ୍ରା ଜିମି ଯାଇକି ଶୋଇମି।
ହୁଁ। ଆଉ ଗରମ ତମ ଆଡେ କେମିତି ହଉଛି?
ବାପ ଗରମ ତ ପୋଡ଼ି ଜଳିଯାଉଛି କେମିତି ହଉଛି।
ଆଚ୍ଛା। ମୌସୁମୀ ଆସିଥିଲା ବର୍ଷାଟା ଭଲ ହଉଥିଲା ପୁଣି କଣ ଗରମ ଏମିତି ହେଲାଣିି।
କଉଛନ୍ତି ତ ପଚିଶ ତାରିଖ ଆଡକୁ ଗୋଟେ କଣ ବର୍ଷା ଅଛି ବାତ୍ୟା ଫେର୍ ଅଣତିରିଶି ତାରିଖ ଅଛି। କିଏ ଜାଣିଚ଼ିଲୋ ମା କଣ ହବ।
ହୁଁ ହୁଁ। ଖାଲି ବାତ୍ୟା ବର୍ଷା ହଉଛି ତା ଅପେକ୍ଷା ଖାଲି ବର୍ଷା ହୁଅନ୍ତା କି।
ବର୍ଷା ଘଡ଼ଘଡି ଚଡ଼ଚଡ଼ି ନ ହୁଅନ୍ତା ବର୍ଷା ହେନି କିଛି ହୁଅନ୍ତାନି ଘଡ଼ଘଡ଼ି ଚଡ଼ଚଡ଼ିତ ହେଇକି ମଣିଷକୁ ମାରି ଦେଉଛି।
ହୁଁ ଏ ଲୋକ ଟିକେ ବାହାରକୁ ଗଲେ ଭାରି ଡର ଏଇ ଘଡଘଡି ଚଡ଼ଚଡ଼ି କୁ।
ହଁ ବା।
ହଁ ଆମେ ବା ଦିନେ ଯାଇଥିଲୁ ଏଠି ବୁଲିବା ପାଇଁ ପାର୍କ ଜେ ଏମିତି ଘଡଘଡି ମାଇଲା ଚାରିଟା ରା ବେଳୁ ମାଇଲା ଯେ ଦଶଟା ରାତି ପର୍ଯ୍ୟନ୍ତ ମାଇଲା। ଘରକୁ ଆସି ପାଇଲୁନୁ। ସେଇଠି ରହିଲୁ।
ଏ ସେଇଟା ତ ଘଡ ଘଡି ଘଡ଼ଘଡ଼ି ବହୁତ ଡର କେତେ ଲୋକ ମରିଯାଉଛନ୍ତି ନ୍ୟୁଜରେ ଦିନି ଦେଉଛି ଆଉ।
ହୁଁ କଣ କରିବା ଆଉ।
ଆଉ କଣ
ବର୍ଷା ହେଲେ ହୁଆନ୍ତା ବର୍ଷା କିନ୍ତୁ ବେଶୀ
ବର୍ଷା ବି ନାହିଁ। ଗରମ ଟା ଜୋର ଗୁଳୁ ଗୁଳୁଟା ହେଉଛି ଜୋର। ପଦାରେ ବସିଲେ ଟିକେ ପବନ ଦେଉଛି ଆଉ ଘରକୁ ଗଲାବେଳକୁ ବସି ହଉନି।
ଆଉ ତମ ବାଡିଆଡ଼େ ତ ଭଲ ଗଛ ପତର ଅଛି ପବନ ଦବ ସେଇଆଡେ ବସିବ ଆଉ।
ହଁ। ସେଇ ବାରଣ୍ଡାରେ ବସିଲେ ଭଲ ଲାଗୁଛି ଆଉ ରାତି ହେଲାଣି ସମସ୍ତେ ଶୋଇବେ ନା ଆମନେକି ଅନେଇକି ବସିଥିବେ।
ହଁ ସେ ଗୋଟେ କଥା। କାଲି ପୁଣି ଗୋରୁବାରେ ସବୁ ବାସନ ଫାସନ ମଝା ମଝି ସରିଜାଇଛି ତମର?
ହଁ।
ହଁ ଆଇଁଷ ଫାଇଁଷ କରିଥିବ ସଫା କରିଦେଇଥିବ ଆଉ କାଲି କିଛି ବେଶି କାମ କରିବାକୁ ପଡ଼ିବନି। ରାତିରେ କାମ ନାଇଁ
ହଁ ସେ ଆଉ ରୋଷେଇ ଘର ପୋଛାପୋଛି କରିଦେଇଛି।
କାମ କରୁଛନ୍ତି ରୋସେଇ ରୋସେଇ ଫାସେଇ ସବୁ?
ସବୁ ସିଏ କରୁଛି ଲୋ ମା ମୁଁ କିଛି କରିନାହିଁ ଏଇ ଖାଲି ବାସନ ଦିଖଣ୍ଡ କେତ କେତେବେଳେ ମନ ହଉଛି ଯଦି ମାଝି ଦେଉଛି ନହେଲେ ସେ କରୁଛି ସବୁ ତାର।
ହଁ କରନ୍ତୁ ଦେହ ଭଲ ଦେହ ଭଲ ହେଲେ କରିବ ତମେ ମିଶେଇଦବ ଆଉ। କେତେ କାମ ଯେ ଗୋଟେ ଘରେ କେତେ ଲୋକ ଯେ ବହୁତ କାମ
ତିନି ଜଣ ମଣିଷ କେତେ ମଣିଷ ଯେ କାମ ତାକୁ ସେ ଟିକେ ଟିକେ ମଠେଇ ଆଉ ନହେଲେ ସବୁ କାମ କରୁଛି ଭଲ ସବୁ ତରକାରୀ ପତ୍ର ଭଲ କରୁଛି କିନ୍ତୁ ଟିକିଏ ମଠେଇ।
ଓ ହଉ ହେଇଯିବ ନାଇଁ ଧୀରେ ଧୀରେ। ଧୀରେ ଧୀରେ ହେଇଯିବ ମନୁକୁ।
ଆଁ
ଆଉ ରଜରେ କୁଆଡେ ଯାଇଥିଲ ନା ବୁଲିବା ପାଇଁ।
ରଜରେ ଗାଁରେ ତ ଦୋଳି ପଡିଥିଲା ଯାଇଥିନି ସେ ଛୋଟେ ଛୋଟେଇକା ଛୁଆଙ୍କୁ କହିଣି ଯେ ଆ ନେଇ ଯାଇଥିଲେ ବାଇକରେ ଫେରେ ଆଣିକି ଛାଡ଼ିଦେଇଗଲେ ବାଇକରେ। ସେଇଠିକି ଟିକେ ଆଉ କୁଆଡ଼େ
ହୁଁ ହୁଁ ଦୋଳି ଖାଳିଲ ନା?
ନାଲୋ ମା ମୁଁ ଅଣ୍ଟାରେ ହେଁ ହେଁ।
ହୁଁ ହୁଁ।
ଏ ଛୁଆ ନାଚୁଥିଲେ ଟିକେ ଦେଖି।
ହଁ ନାଚ ଗୀତ ହଉଥିଲା। ଆଉ ରଜରେ କୁଆଡେ ଯାଇନ?
ନାଁ ନା ମୁଁ କୁଆଡ଼େ ଯିବି ମୋତେ କିଏ ରଜରେ ନେଇକି ଯିବ।
ହଁ ଦେହ ଭଲ ତ ହେଇନି ସବୁଆଡେ ଯାଅନ୍ତ। ହଁ ଦେହ କୁଆଡେ ଯିବ।
ଦେହ ତ ଭଲ ହଉନି ଆଉ କୁଆଡେ ଯିନି। ସମସ୍ତେ କହୁଚନ୍ତି ଯେ ଏ ଏଠିକି ଚାଲେ ସେଠିକି ଚାଲେ ମୋ ଦେହ ସିନା ଭଲ ହେନେ ମୁଁ ଯାହା କରିବି।
ଆଉ ବାପି ଖବର କଣ?
ବାପି ଖବର ଆଉ କଣ। ବାପି ତାର ଡ୍ୟୁଟି ଯାଇଚି। ଆଜି ଫୋନ କରିନଥିଲା ମୋତେ। କାଲି ଫୋନ କରିଥିଲା।
ଓ କେବେ ଆସିଲା ଘରୁକୁ?
ଏ ବାହାରୁକୁ ଆସିଥିଲା ପା
ଉଁ ହୁଁ ପୁଣି କେବେ ଆସିବ?
ଲକ୍ଷ୍ମୀ ପୂଜା କୁ।
ହଁ ଲକ୍ଷ୍ମୀ ପୂଜା ଆଉ କେତେ ଏ ତିନି ମାସ ପରେ ଆଉ କେତେ?
ହୁଁ
ହୁଁ ସେ ଆସିନି କୋଉଥିରେ ଟ୍ରେନ ରେ ଆସୁଥୁବ।
ହଁ ଟ୍ରେନେ ରେ ଆସିବ ଆଉ ଫ୍ଲାଇଟ୍ ରେ ଏତେ ପଇସା ଦେଇକି ଆସିବ ନା।
ହୁଁ
ଏ ଏମର୍ଜେନ୍ସି ପଡ଼ନି ତ ତା ଦାଦା କାମ ବେଳକୁ ଫ୍ଲାଇଟ୍ ରେ ଆସିଥିଲା ଆଉ ଏତେ ପଇସା ଦେଇକିମା ଆସିନେ ଫେରେ ତାର।
ହଁ ଆଉ ଫ୍ଲାଇଟ ଗୋଟେ ଆସିବ ମାନେ ବହୁତ ପଇସା ଖର୍ଚ୍ଚ। ଏ ଦିଲ୍ଲୀରେ ଅଛିିପା। ହୁଁ ହୁଁ। ସବୁଦିନ ଫୋନ କରେ ନା?
ହଁ ଫୋନ୍ କରେ ତା ଭାଉଜ କତି ତିକି ତା ସାନ ଭାଉଜ କତିକି କରେ ତା ବଡ଼ ଭାଉଜ କତିକି କରେ। ମୋ କତିକି ଆଗରେ କରୁଥିଲା ଦିନି ବାହାବ ପୁଅ ଏଇ ହାପିର ବାହାଘର ପରେ ପରେ ଯେ କୋଉଦିନ ଦିନେ ଦି ଛାଡ଼ିକି ଦିନେ ଦୁଇ ଦିନ ଛାଡି ଦିନେ ଏମତି କରୁଚି ଆଉ।
ହୁଁ ହୁଁ।
ଆଉ ତା ଦେହ ପାଆ ଭଲ ଅଛି ନା?
ହଁ
ଆ ରୋଷେଇ କରିକି ସେ ନିଜେ ଖାଉଚି ନା ବାହାରେ ଖାଉଚି?
ନାବେ ନିଯେ ଘରେ ରୋଷେଇ କରିକି ଖାଉଛି।
ହିଁ ହିଁ ନିଜେ ରୋଷେଇ କରିପାରୁଛି?
ପଢୁଚି ତ ମୋତେ କହୁଥିଲା ବୋଉ ତୁ ପଳେଇ ଆସିବୁ ମୁଁ ରୋଷେଇ କରିକି ଦେବୁ।
ହୁଁ।
ଏ ନୂଆ ଲୋକଟାକୁ ଛାଡ଼ିକି କୁଆଡ଼େ ଯମି।
ହଁ ନା ହେଇନି କଣ ଯିବ ଆଉ ଯାଉ କିଛି ଦିନି ଏଇନା କଣ ହଉ ଖୁଡି ମୁଁ ରଖୁଛି। ଆଉ କେତେବେଳେ ତମକୁ ଫାଙ୍କା ହେଲେ ଫୋନ୍ କରିବି। ମୁ ଯାଉଛି ଘରୁକୁ।
ହଁ।